ହାଲୋ। ହାଲୋ।
ହାଲୋ।
ହଁ କୁହ କଣ କରୁଥିଲ?
ଏ ମୁଁ ଟିକେ ଏଇ ଖରାବେଳେ ଟିକେ ରେଷ୍ଟେ ନେଇଚି ଆଉ।
ଓହୋ ଶୋଇପଇଲେଣି ବୋଧେ
ନାଇଁ ଶୋଇ ନେଇଁ
ଆଉ କଣ ସବୁ ଭଲ ତମର?
କଣମ ଭଲ ଏଇ ଯୋଉଁ ଆମ୍ବ, ଫାମ୍ବ ଦିଟା ବାଢିରେ ଫଳିଚି। ତାକୁ ତୋଳା ତୋଳି କରିକି, ଆଉ ଲୋକ ଆଉ ସେମିତି ନଉଚନ୍ତି ତାଙ୍କୁ ଦିଆ ନିିଆ କରାଯାଉଚି
ଓହୋ ମାନେ କଣ ତମର ଆମ୍ବଗଛ ପୁରା ବଗିଚା ପରିକା ଏମତି ଲଗେଇଛ? ନା ଏମତି ଗୋଟେ ଦିଟା ଆମ୍ବଗଛ ବଡ ଆମ୍ବଗଛ?
ନାଇଁ, ନାଇଁ ଆମର ବଗିଚାଟେ ହେଇଚି। ବଗିଚାଟେ ହେଇଚି ଯୋଉ ପଣସ ବି ଅଛି। ଆଉ ସପୁରୀ ଅଛି। ଅପରେ ଉ ଯୋଉ ସପୁରୀ ପଣସ ପ୍ରବଳ ଫଳୁଚି। ସେଇ ରାଡେ ଦେଖା ଦେଖି କରିକି ଏଁ ଟାଇମି ବି ସେଇଠି ଯାଉଚି ଆଉ।
ଓ, ହୋ ନାଇଁ ମୁଁ କଣ ପଚାରୁଥିଲି କହିଲ? ତମର ଆମ୍ବଗଛ କଣ ଗୋଟେ, ଦିଟା ନା ତମର ବଗିଚା କରିଚ ଆମ୍ବଗଛର।
ବଗିଚା ଗୋଟେ ବଗିଚା ଆମର ହେଇଚି।
ଓ ହୋ କେତେ ଆମ୍ବ ଗଛ ତଥାପି ତୁମର ଥିବ?
ତେରଟା ଆମ୍ବ ଗଛ।
ଓ ଏରା କଣ ଯୋଉ ତମେପା ପା ଘର ଏଠି ତମର ପା ଘର ନଥିଲା, ଅଲଗା ଜାଗାରେ ଘର ଥିଲା ନା କଣ? ଏଇଟା କଣ ଆଗରୁ ଯେତେବେଳୁ ଜାଗା ଥିଲା ସେତେବେଳୁ ଲଗା ହେଇଥିଲା।
ନାଇଁ, ନାଇଁ। ସେ ଯୋଉ ପୁରୁଣା ଘରୁ ଉଠି ଆସିଲୁ ତ ଏଇଟା ନୂଆ ଜେଗା ଟା ନୂଆ ଜାଗାରେ ଘର କରି ଗଛ ସବୁ ତାରିଲୁ
ଓ ହୋ ଆଉ କଣ କଣ ତମ ବାରିରେ ସବୁ ଲଗା ହେଇଛି ପନିପରିବା?
ପରିବା ପତର ଆ ଯୋଉ ପୋଇ ଲାଗିଚି ଶାଗ ଲାଗିଚି। ଭେଣ୍ଡି, ଜହ୍ନି ଲାଗିଚି ଫଳୁଚି ଆଉ କାକୁଡି ନାଗଚି ଆଉ କେତେକ ଉଜୁଡି ଗଲାଣି। ଖରାରେ ଆ କେତେକ ଟିକେ ଫଳ ହଉଚି ଆଉ।
ଓଉ କଣ ପାଣିପତ୍ର ଦେଉ ନକି ଗଛରା ମରିଗଲାଣି।
ହଁ ବହୁତ ଜୋରେ ଖରା ହଉଚି, ଏତେ ପାଣି ଦେଇ ହଉନି।
ଓହୋ। ଆଉ ସବୁ ତମର ଆମ୍ବ ପତ ନା ଆମ୍ବ ଏଠି କେମିତି କଣ ବିକୁଛ ନା? ଆ ନିଜେ ଖାଉଚ।
ନାଇଁ ବିକ୍ରି ହଉଛି ବହୁତ ଆମ୍ବ ଆସିଛି। ବିକ୍ରି ହଉଛି ନେଇଯାଉଛନ୍ତି ଦୋକାନୀ ମାନେ ଆସିକି ଘରୁ।
ଆଉ ଆମ୍ବ କେତେ ଟଙ୍କାରେ ବିକୁଛ?
ଆମ୍ବ କୋଡିଏ ଟଙ୍କା, ପଚିଶ୍ ଟଙ୍କା ଏଇଭଳିଆ ବିକ୍ରି ହଉଛି କେଜି ଆଉ।
ଓହୋ କିନ୍ତୁ ଆମ୍ବ ରେଟ୍ ତ ଅଧିକ। ତୁମେ କେମିତି ଏତେ କମ୍ ରେଟରେ ବିକି ଦେଉଛ ମ।
ଆମର ପା ଯୋଉ ବାହାରକୁ ଯିବାକୁ ସୁବିଧା ନାହିଁ। କେହି ନେଇକି ଯିବା। କୁ ଘରେ ଆସିକି ଲୋକ ନେଇ ଯାଉଛନ୍ତି ଟିକେ କମ୍ ପଇସାରେ ନେଇ ଯାଉଛନ୍ତି ଆଉ।
ଓହୋ। ହଉ ତାହେଲେ ଆମ୍ବ ତମେ ଲେ ବିକା ବିକି କରୁଚ ଆଉ କଣ ପଣସ ଫଣସ ସବୁ ହେଇଛି ତମ ବାଡି ରେ।
ହଁ ବହୁତ୍ ପଣସ।
ହଁ କେମିତି କଣ ହେପଣସ ବିକୁଛ ନାଁ ଖାଉଛ ଖାଲି ଘର ପାଇଁ?
ନାଇଁ ନାଇଁ ବିକ୍ରି ହଉଚି ଲୋକଙ୍କୁ ବେପାରୀ ନେଇଯାଉଚନ୍ତି। ଆଉ ଖାଉଛୁ ବାଣ୍ଟୁଛୁ ଝିଅ ଘରକୁ ଦଉଚୁ।
ଓହୋ ତାହେଲେ ତମର ପଣସହେରିକା ବହୁତ୍ ହେଇଛି ନାଁ? ଆଉ ଆ କଣ ଆମ୍ବ ପଣସ ଅନ୍ତ ତ ହେଇଛି ଭଲ ଏଇନାକେ ତ ସିଝିନି ଆମ୍ବ ପଣସର। ଆଉ କଣ ସପୁରୀ ଗଛ ଲାଗିଥିଲା ତମର?
ଏଇଟା ତ ରଜ ସମୟ ଟା ନାଁ। ସବୁ ଫଳମୂଳ ଓରା ଟିକେ ବିକ୍ରି ହଉଚି ଆସିକି ବେପାରୀ ନେଇଯାଉଛନ୍ତି। ଅଠର ଟା ସପୁରୀ ହେଇଚି ଆମର।
ଓହୋ ଆ ସବୁ ପାଚିଲାଣି ନାଁ ପାଚିନି?
ନାଇଁ ପାଚିନି ସେଇ ରଥଯାତ୍ରା ବେଳୁ ପାଚିବ।
ଓହୋ ରଥଯାତ୍ରା ନାଁ କଣ କହିଲ?
ରଥଯାତ୍ରା ବେଳକୁ ପାଚିବ ସପୁରୀଟା।
ଓହୋ ବହୁତ୍ ସପୁୁରୀଟା କେତେ ଦିନ ଲାଗେ ପାଚିବା ମାନେ ଗୋଟେ ଗଛ ପାଚିବା ପାଇଁ?
ସେଟା ଟିକେ ବର୍ଷା ତ ବହୁତ୍ ଜୋରରେ ଶୀତ ହେଲା ଶୀତରେ ଟିକେ ପଛୁଆ ସପୁରୀ ଟା ଆସିଲା ଏଇ ରଜ ବେଳକୁ ପାଚେ। ଏ ବର୍ଷ ଟିକେ ପଛୁଆ ହେଇଛି ସେଥିପାଇଁ।
ଓହୋ। ଆଉ କଣ ସପୁୁରି ଟା ଗୋଟେ ବର୍ଷ ଲାଗେ ଗୋଟେ ଫଳ ହବା ପାଇଁ ନାଁ।
ନାଇଁ ନାଇଁ। ଗୋଟେ ବର୍ଷରେ ଥରେ ଗୋଟେ ସପୁରୀ ହବ।
ଓହୋ ତମେ ତାହେଲେ ଏଇରା କେବେଠୁ ଠୁ ଲଗେଇଥିବ ଯାହା ଆର ବର୍ଷ ଲଗେଇଥିବ। ଏଇ ବର୍ଷ ଏରା ସବୁ ହଉଥିବ ଆଉ ନାଁ।
ହଁ ହଁ।
ଆଉ କଣ ପନିପରିବା ସବୁ ଲଗେଇଛନ୍ତି ବାଡିରେ।
ଆ ବାଡିରେ ସାରୁ ବର୍ତ୍ତମାନେ ସାରୁ ଲାଗିଲା ଜହ୍ନି ଭେଣ୍ଡି କା। କାକୁଡ଼ି ଏସବୁ ନାଗିଲା ବର୍ଷା ହେଲେ ସେ ସବୁ ଉଠିବ।
ଓହୋ ଆଉ ଆପଣ ନିଜେ ଲଗଉଚନ୍ତି ନାଁ ଲୋକ ଫୋକ ଆସିକି ଲଗଉଚନ୍ତି।
ନାଇଁ ମୁଲିଆ ଆସିକି ନଗା ନଗି କରିଦଉଚନ୍ତି ଆଉ।
ଓହୋ ଆପଣ ଖାଲି ପାଣିପତ୍ରଟା ଦେଉଥିବେ ଆଉ।
ହଁ ହଁ।
ଆଉ ପନିପରିବା ବାହାର ବାହାରୁ କିଣୁଚନ୍ତି ନାଁ ଆପଣଙ୍କର ବାରିରେ ତ ସବୁ ହେଇଯାଉ ତୋ ବୋଦେ।
ହଁ। ବହୁତ୍ ବାଡିରୁ ବା ଉଁ ବାହାରୁଛି ଅଳ୍ପ କିଛି ବାହାରୁ ଆସୁଛି ଅଳ୍ପ ଆଉ ବହୁତ୍ ବାଡିରେ ଫଳିଲା ଫଳୁଛି ଆଉ।
ଓହୋ। ଆଉ କଣ ଏଥର ଦେଖିବା ଆମ୍ବ ଆପଣଙ୍କର ଭଲ ଆମ୍ବ ପା ପାଚିଲା ପୁରା ମାନେ ମିଠା ଆମ୍ବ?
ହଁ ଆମରପଲି ଆମ୍ବଟା ବା ସେଇଟା କଲିମି କରାହେଇକି ନଗା ହେଇଛି। ସେଇ ଆମ୍ବଟା ବହୁତ ଟେଷ୍ଟି ବହୁତ ସୁନ୍ଦର ଖାଇବାକୁ ବହୁତ ସ୍ୱାଦ।
ଆଉ ଖଟା ଖଟି ତ ତମେ କରୁଥିବ ଯାହାହେଲେ ଆମ୍ବ ପାଖରେ ଅଛି ଯଦି।
ହଁ ବହୁତ ଆଚାର ହେଇଛି। ତେଲ ଆଚାର ହେଇଛି, ଗୁଡ଼ ଆଚାର ହେଇଛି, ଆମ୍ବସରା ହେଇଛି। ଏଇଭଳିଆ କେତେ ପ୍ରକାର ଆଚାର ହେଇଛି ଆଉ। ଆମ୍ଭୁଲ ବହୁତ ହେଇଛି।
ଓହୋ ଓ ତୁମେ ଆମ୍ବସାରା ବି କରିଛ ଆମ୍ବସାରା ଟା କେମିତି ବନେଇଥିଲ?
ଆମ୍ଭସରା ଆମ୍ବ ଟାକୁ ପାଚିଲା ଆମ୍ବ ଟାକୁ କୁଟିକି। ଶିଳୁପତରେ ଯୋଉ ଡେକିଚିରେ କୁଟା କୁଟି କରିକି ଜିରା ଲ କା ଯୋଉ ହଳଦୀ ଲୁଣ ପକେଇକି ଗୋଳେଇକି ତାକୁ କପଡ଼ା ଦେଇକି କୁଲାରେ ଛାତ ଉପରେ ଶୁଖା ହଉଛି।
ଓହୋ ମାନେ କଣ ଗୋଟେ ଥର କରେ ନା ଏମିତି ଏ ଡେଲି ଡେଲି କୁଟିକିନା ପକଉଥିବ ଶୁଖୁଛି କେମିତି ଆମ୍ବ ସରା ଟା?
ଡେଲି ଡେଲି ଅଧକଂସେ କଂସେ ଯେତିକି ହେଲା ଆମ୍ବ ମ୍ବ ନେଇକି ସୋରୁଅ ସବୁଦିନ ତା ମଡାଣ ଦିଆହଉଛି।
ଓ ହୋ ଏମିତି କେତେଦିନ ମଡ଼ାଣା ଦଉଛ?
ଏମିତି ଆଠ ଦ ଦଶଥରରେ ଗୋଟେ ଆମ୍ବସରା ହେଇଯାଉଛି ଆଉ।
ଓହୋ। ଅ ତାପରେ କଣ କାଟିକିନା ଡବାରେ ଡାଇରେକ୍ଟ ବସେଇ ଦଉଛ ନା ଯେମିତି କଣ ପକାନ୍ତି ତେଲ ଆଉ ହଉଛି ଯୋଉ ଜୁଆଣ ହେରିକେ ପକେଇକିନା ଟିକେ କଡେଇରେ ଭାଜିଲା ଲାଖେ ନା ଗୋଳେଇକି ରଖ ଖନ୍ତି ସେମିତି ରଖୁଛନ୍ତି ଜିରା ଲଙ୍କା ଗୁଣ୍ଡ ଦେଇକିନା।
ନାଇଁ ମୁଁ ହଉଛି ଏ ଯୋଉ କାଟିବ କି ତାକୁ ଜିରା ଜୁଆଳି ମେଥି ଗୁଣ୍ଡ ଦେଇ ତାକୁ ସେମିତି ରଖିଦଇଛି। ତେଲ ଟିକେ ପକେଇ ଦେଇକି। ହାଲୋ। ହ୍ୟାଲୋ।
ହଁ କୁହ କଣ ଶୁଭିଲାନି କି?
ନାଇଁ କାହିଁ ତ ଶୁଭିଲାନି?
ଓହୋ ଆଉ ତାହେଲେ ମୁଁ ଗଲେ ଟିକେ ଆଣିବି ତମଠୁ। ମୁଁ ଆମର କରିଚି ଆମର ଆମ୍ବସର ଟିକେ କରନ୍ତୁ କରୁନାହାନ୍ତି ତ। ସେଥିପାଇଁ ମୁଁ ଯିବି ଆମ୍ବସରା ହଁ ଟିକେ ଯାଇକି ଧରିକି ଆସିବି ତମ ଘରୁ ଆଉ। ତମ ଉପ କରିଥା ଗୋଟେ ବଡଟା ବଟେ ଆମ୍ବ ସାରା। ମୁଁ ଯାଇକି ଆଣିବି, ତମ ଘରୁ ଆମ୍ବ ସରା। ଆଉ ଯାହା ଯାହା ଖଟା କ ଜିନ କହୁଥିଲ ଯୋଉ ତେଲ ଆଚାର ଆଉ କଣ ମଙ୍ଗେଇ, ସେରା ସବୁ ଧରିକି ଆସିବି ମୁଁ। ଆଉ ମଙ୍ଗେଇ ଟା ମୋ ପାଇଁ ଯାହାହେଲେ ରଖିଥିବ ଟିକେ ମମ ମଙ୍ଗେଇ। ତେଲ ଆଚାର ଆଉ ଆମ୍ବ ସଟା ଏଇ ତିନିଟା। ଆଉ ମିଠା ଆଚାର ତ ଆମ ଘରେ ହୁଏ ଆଉ।
ହଉ ହଉ। ହଉ ଆସ।
ହୁଁ ହୁଁ। ଆଉ କଣ କହୁଥିଲେ ଆମ୍ବ ବି ରଖି ଠ ପାଚିଲା ଆମ୍ବ ଆ ମୁଁ ଯାଇକି ଧରିକି ଆସିବି ଚିଲା ଆମ୍ବ ଆଉ ଛି କଣ କଣଟା କଞ୍ଚା ଆମ୍ବ ଦୀଟା ରଖିଥିବ। ପୁରା ଚଟଣି କରିବା ପାଇଁ ଆଉ ପାଚିଲା ଆମ୍ବ ଦିଟା ରଖିଥିବ ଆଉ। ମୁ ମୁଁ ଗଲେ କଉଦିନ ଧରିକି ଆସିବି। ଏ ଆଣିଲେ ଖାଆ ଏ ଆଉ ଆମର ଏପଟେ ଆମ୍ବ ଗଛ ଅଛି ଯେ, ଆମର ଏତେ ଆମ୍ବ ଗଛ ଭଲରେ ହଉନି। ସେଥିପାଇଁ ଗଛ ହେଇଯାଇଛି କିନ୍ତୁ ଏଥର କାଇଁ ଜମା ଫଳ ଆସିନି। ସେପଟକୁ କଲେ ଆଣିବି ଆପଣଙ୍କ ବାରିରୁ ଆଉ।
ହଉ ହଉ। ହଉ ଅତି ବଢିଆ ଖୁସି ଲାଗିଲା। ମୁଁ ରଖିଥିନି ସବୁଥିରୁ ନେବେ ଆଉ।
ହଁ ହଁ। ରଖିଥିବେ ମୁଁ ଯାଇକି ଧର୍ଯ୍ୟରେକି ଆସିବି ଆଉ। ଆଉ ଆପଣ ଆମ ଆଡେ କୋଉଦିନ ଆସୁଛନ୍ତି?
ଏଇ ରଜ ଆସୁଛି ତ, ରଜ ବେଳକୁ ଯିବା ଆଉ। ସେ ଟିକେ ବୁଲାବୁଲି କରିକି ଆସିବାକୁ ଆଉ।
ହଉ ହଉ। ହଉ ଖୋଜିତାହେ ଲେ। ମୁଁ ଯାଏ ଟିକେ କାମ ସାରେ ଆଉ ଫ୍ରି ହେଲେ ଆପଣଙ୍କ ସହିତ କହୁନ କଥା ହେବି ଆଉ।
ହଉ।
ହଉ।